ଉ ଇ ନମସ୍କାର।
ଶୁଭସନ୍ଧ୍ୟା।
ଆ। ସନ୍ଧ୍ୟା ତ କେତେବେଳୁ ପଳେଇଲାଣି ଭାଇ ହି ହିଁ।
ହୁଁ କୁହନ୍ତୁ।
ଆଉ କଣ କରୁଛନ୍ତି?
ହ କିଛି ନାହିଁ ଏବେ ଏଠି ତ ଟିକେ ସହାନ ପାଇଁ ଆସିଲି । ଆପଣ।
ମୁଁ ଗଡ଼ୁଚି ଆଉ।
ହଁ ଭଲ ଅଛନ୍ତି?
ହଁ।
ଖାଇବା ସରିଲାଣି? ଭଲ ମୁଁ ବି ବହୁତ୍ ଭଲ ଅଛି ।
ଉଁ ଖାଇବା ସରିଗଲାଣି।
ଆଉ କଣ ଆପଣ?
କଣ ଖାଇଲେ?
ଆଜି ଖାଇବାରେ। ରୁଟି ହେଇଥିଲା ଆଉ ତଡକା ହେଇଥିଲା ଭଜା ହେଇଥିଲା। ତା ସହ ସେମିଆ କ୍ଷିରି ବି ହେଇଥିଲା। ଆପଣ?
ଆମର ଭାତ, ଡାଲି, ଭଜା ଆଉ। ତରକାରୀ, ଆଳୁ ଚକଟା।
ମୁଁ ତ ରାତିରେ ଆପଣ ଭାତ ହିଁ ଖାଉଚ଼ନ୍ତି ଭଲ। ଭାତ ଖାଇଆ କଥା ପିଲାବେଳେ ବି ମୁଁ ଭା ଭାତ ଖାଉଥିଲେ କିନ୍ତୁ ଏବେ ସମୟାନୁକ୍ରମେ ଧୀରେ ଧୀରେ ରୁଟିକୁ ଆମେ ଆଗ୍ର ରଟ କଲଣି ଆଉ।
ହଁ ରୁଟି ଖାଇଲେ। ଭଲ ଆଉ ଭଲ କ୍ୟାଲେରୀର ଶକ୍ତି ମିଳିବ ଆଉ।
ହୁଁ ଆପଣଙ୍କର ବଡିର କ୍ୟାଲୋରୀ ବି ଟିକେ କମିବ ତା ସହ ଟିକେ ଭଲ ବି ଲାଗିବ ଆପଣଙ୍କୁ। ଙ୍କୁ ଫ୍ରି ଲାଗିବ ଶୋଇବା ପାଇଁ ଟିକେ ଆଉ ନହେଲେ ଆପ ଆପଣ ଯଦି ଖାଇଦେବେ ଆପଣଙ୍କୁ ଅଧିକ ଅଧିକ ଲାଗିବ ଟିକେ ନିଦା ପଣ ଲାଗେ।
ହଁ ଭାତ ଖାଇଲେ ସେଇପରି ହିଁ ହୁଏ।
ନିଦ ଟା ଭଲ ହୁଏ ଭାତ ଖାଇଲେ।
ହଁ।
ଆଉ ପାଗ ଆଜି କେମିତି ଥିଲା ଆପଣଙ୍କର?
ଆମର ଏପଟେ ପାଗ ମେଘୁଆ ଥିଲା ଏବେ ଏ ସନ୍ଧ୍ୟାରୁ ବର୍ଷା ଟିକେ ପଡିଲା ଆଉ।
ବର୍ଷା ତା ହେଲେ ହଉଚି ଆପଣ କଣ ଜାଣିଛନ୍ତି ଯୋଉ ବ ବର୍ଷା ଜଳ କେମିତି ସଂରକ୍ଷଣ କରୁଚନ୍ତି ଆପଣଙ୍କ ପଟେ?
ନାଇଁ ଆମର ଏପଟେ ତ ମ ସେମିତି କିଛି ପ୍ରଚଳନ ନାହିଁ।
ଏବେ କାରଣ ଯେହେତୁ ଭୂତଳରୁ ଜଳ ଧାରା କମିବାରେ ଲାଗିଛି ସେଥିପାଇଁ ପାଇଁ ସମସ୍ତେ ପ୍ରାୟ ଅ ଇଏ କରୁଚନ୍ତି ଆଜିକାଲି। ତ ଆପଣଙ୍କର କାଳେ ସେପଟେ ମ ବଡ ବଡ ମ କୋଠା ଘର ହେଲା କି ବଡ ବଡ କମ୍ପାନୀ ହେଲା ସେମାନେ ତାଙ୍କର ଜଳ ଇଏ ସବୁ ବ୍ୟବହାର ପାଇଁ କ ପୁନଃ ବ୍ୟବହାର ପାଇଁ ବର୍ଷା ଜଳ ସଂରକ୍ଷଣ କରୁଛନ୍ତି ଆପଣ ଜାଣିଛନ୍ତି କେମିତି କଣ ବର୍ଷା ବ୍ୟବହାର କରନ୍ତି ସଂଚୟ କରନ୍ତି ଜାଣିଛନ୍ତି?
ହଁ ଜାଣିଚି କିନ୍ତୁ ଆମର ଏପଟେ ପ୍ରଚଳନ ନାହିଁ କିନ୍ତୁ ମୁଁ ଜାଣିଚି ଆଉ। ଆ ବର୍ଷା ଆ ଭୂମିରେ ବଡ ଟାଙ୍କିଟେ କରିକି ସେଇଟା ବର୍ଷା ଜଳକୁ ସଂରକ୍ଷଣ କରନ୍ତି ଏମିତି ରାଜସ୍ଥାନ ମଧ୍ୟ କରନ୍ତି ଆଉ ତାକୁ ଆଉ ଯେଉଁ ସମୟରେ ପାଣିର ଅଭାବ ହୁଏ ସେତେବେଳେ ତାକୁ ଅ ବି ବିଶୋଧିତ କରି ବ୍ୟବହାର କରନ୍ତି ଆଉ।
ହୁଁ ପିଇବା ପାଇଁ ଏବେ ମ ଯୋଉ କରିବା ବ୍ୟବହାର କରିବେ ବା ଘରେ ଯାହାବି ଆପଣ ଅଲଗା କାମରେ ବି ଆପଣ ବ୍ୟବହାର କରିପାରିବେ ଆଉ।
ହଁ।
ଭଲ କଥା ଆପଣଙ୍କ ପଟେ ବି ଦେଖନ୍ତୁ ଆଜିିକାଲି ପାଗ ବି ଦେଖୁନାହାନ୍ତି କି ଇଏ ହଉଛି ଏବେ କାରଣ ରଜ ପରେ ଆ ଜାଣିଚେ ଯେ ଆମର ବର୍ଷା ହୁଏ ପାଗ ଟା ଗରମ ବା କମେ। ଏବେ କିନ୍ତୁ ଏ ବର୍ଷ ଦେଖନ୍ତୁ ପାଗ ଟା ଚେଞ୍ଜ ହେଇନି। ପରିବର୍ତ୍ତନ ହେଇନି ଗରମ ବି ଲାଗୁଚି ନାଇଁ?
ହଁ ଗୁଳୁ ଗୁଳି ହେଉଚି ଥ ଇଏ ଥଣ୍ଡା ଗରମ ମିଶାମିଶି ହେଇ ଗୁଳୁ ଗୁଳି ହଉଚି ଆଉ।
ହୁଁ ଅ ଏଇ ପାଣିପାଗର ପରିବର୍ତ୍ତନ କାହିଁକି ଏବେ ଗଛ କଟାକଟି ବି ଅଧିକ ହଉଚି ନା ଲୋକ ଗଛ ଆଗ ଭଳିଆ ବୃକ୍ଷରୋପଣ ଠିକ ରେ ହଉନି। ତବେ ଗଛ ବି ବହୁତ ଲୋକ କାଟୁଛନ୍ତି ତ ସେଇଟା ବି ଗୋଟେ ମୂଳ କାରଣ ନା। ପ ଏ ପାଗ ପରିବର୍ତ୍ତନର।
ହଁ ଆପଣଙ୍କ ସେପଟେ ସବୁ ଗଛ କେମିତି ଅଛି ନା ନଣ୍ଡା ହେଇଯାଇଚି।
ନାଇଁ ଗଛ ତ ଅଛି କିନ୍ତୁ ଉ ଯୋଉ ଚୋରିଟା ହଉଛି ଗ ଛ ଜଙ୍ଗଲରୁୁ କାଟିକି ବିକିବା ତା ସହ ନିଆଁ ଲାଗିଯିବା ତ ସେଇଟା ଗୋଟେ ଅସୁବିଧା ହଉଛି ଯଦି ଗଛ କାଟିବାଟା ଗୋଟେ ସରକାର ଆଉ ଟିକେ ପ୍ରତିରୋ ଲଗେଇ ଦିଅନ୍ତେ ତ ତା ଦ୍ଵାରା ଗଛ ଉ କାଟିବା ଟା କମିଯା ନ୍ତା ଆଉ ଅମ୍ଳଜାନ ଠିକ୍ ରେ ଅ ଆସନ୍ତା ଆଉ ବର୍ଷା ବି ଠିକ ରେ ଥାଅନ୍ତା ତା ଜଳବାୟୁ ଟିକେ ହିସ୍ ପରିବର୍ତ୍ତନ ଚା‌ହିଲେ ଭଲ ହୁଆନ୍ତା ।
ହଁ ଆମର ଏପଟେ ରାସ୍ତାରେ ଆ କଡରେ ସବୁ ଗଛ ଲଗେଇଛନ୍ତି । ଆ କିଏ ବନ ବିଭାଗ ତରଫରୁ
ହୁଁ ବଦମ ହବ ଆପଣଙ୍କ ଏଇ ଗାଁରେ ବେ ଥିବ ତ ଆପଣଙ୍କର ସଙ୍ଘ ଥିବ । ଆପଣଙ୍କ ସ୍ଵୟଂ ସହାୟକ ଗୋଷ୍ଠୀ ଥିବ ସେମାନେ ବି ତ ବେଳେବେଳେ ଲଗାନ୍ତି ନା ।
ହଁ ଆମର ଏପଟେ ଏ ଶାଳ ଗଛ ପ୍ରବଳ।
ହେଲେ ଶାଳ ଗଛ ହୁଁ ଶାଳ ଗଛ ଲଗେଇବା ଦ୍ଵାରା ବି କଣ ହଉଛି ଲୋକ ଶାଳ ପତ୍ର ରୁ ଖଲି ହେଲା କିଛି ବି ଟୁଙ୍ଗା ହେଲା । ତା ତିଆରି କରି ବୁଝିବା ଚାହୁଛନ୍ତି ନିଜ ଜୀବନ ଯାପନ ଠିକ କରିପାରୁଛନ୍ତି ।
ହଁ ଆମର ଏପଟେ ଶାଳ ପତ୍ରରେ ଖଲି ସିଲେଇ ସେଟା ଗୋଟେ ଗୋଟେ ସେକା କୁହନ୍ତିୁ ସେଇଟା ଏ ଉ ପଶି ପଶି ଗୋଟେ ଖଲିକୁ ନେଇକି ଗୋ ଗୋଟେ ଶେକା ‌।
ହୁଁ ହୁଁ ।
ସେ ଗୋଟେ ସେକା ଉଁ ଷାଠିଏ ଟଙ୍କାରେ ଇ ଛନ୍ତି ଆଉ ।
ଗୋଟେ ଭଲ ନା ଗୋଟେ ଆମେ ଗଛ ଲଗେଇଲେ ଗଛ ଲଗେଇବାରୁ ଗଛରୁ ପତ୍ର ବାହାରିଲା ସେ ଏପତରେ ଆମେ ଖଲି କଲେ ବଜାର ନେଇକି ଠିକ ଦରରେ ବିକିଲେ ଯା ଦ୍ବାରା କି ଆମ ଆର୍ଥିକ ସ୍ଥିତି ଟା ସୁଦୃଢ ହେଲା ।
ହଁ ଏବଂ ସେଟା ଠିକ ପରିବେଶ ଅନୁକୂଳ ହେଲା ଭଳି ଏ ସାମଗ୍ରୀଟା
ହୁଁ । ପରିବେଶକୁ ଗଲେ ଦୂଷିତ କରିବନି ଯାହାକୁ କି ଆମର ମାଟିରେ ଯେମତି ପୁରା ପୁରି ମିଶିଯିବ ।
ହଁ ।
ଯେତ ଆମେ ଯେମିତି ଏବେ ଷୋଲ ଠୁଙ୍ଗା ବା ଷୋଲ ଖାଲି । ମାନେ ୟୁଜ ହଉଛି ବୋଲେ ବ୍ୟବହାର କରୁଛେ ଆମେ ତା ଦ୍ଵାରା ପରିବେଶ ବହୁତ ପ୍ରଦୂଷିତ ହଉଛି ବା ଦୂଷିତ ହଉଛି ତ ସେଇଟା ବି ଯେହେତୁ ଆମର ମାଟିରେ ମିଶ ନାହିଁ ଏମି ତାକୁ ନିହାତି । ଜାଳିବାକୁ ପଡୁଛି ଯାହାଦ୍ୱରା ବାୟୁମଣ୍ଡ ବି ଇଏ ହଉଛି ଆମର ଦୂଷିତ ହଉଛି ତା ପାଇଁ ବ୍ୟବସ୍ଥା ଠିକ ରେ ହଉନି।
ହଁ ଏଇ ଯଉ ଅ ଶାଳ ଶାଳ ପତ୍ରର ଖଲି । ଖଲି ଏବେ ଆମର ବହୁତ ପୁରାତନ ଯୁଗରୁ ଚାଲି ଆସିଛି। ଆମ ଦେଶରେ।
ଆଜ୍ଞା।
ଏ କିଛି ବର୍ଷ ହେଲେ ଜର୍ମାନୀ ଦେଶରେ ଏ ନୂତନ ଭାବେ ଏ ଯୋଉ ଆ ପ୍ରାକୃତିକ ପତ୍ରକୁ ନେଇକି ଶାଳ ପତ୍ରକୁ ନେଇକି ଖଲି ତିଆରି କରିଥିଲେ। ହାନି କହୁଥିଲେ । ଆମ ଦେଶରେ ପ୍ରଥମ କରି ଆମେ କରିବେଷ ଅନୁକୂଳ । ଆ ଖାଲି ବନେଇଚୁ । କହୁଥିଲେ କିନ୍ତୁ ଆମ ଦେଶରେ ତାହା ବହୁ ପୁରାତନ ଯୁଗରୁ ଚାଲି ଆସିଅଛି।
ଠିକ କଥା କାରଣ ଆପଣ ପ୍ରଆକନୁନସ୍ ଚାଲିଚି ଯାହାକି ଆମର ସ୍ଵାସ୍ଥ୍ୟ ପାଇଁ ଗୋଟେ ଟାଇମ୍ ଆମେ ବ୍ୟବହାର କର ତାକୁ ଫୋପାଡି ଲେ ସେଇଟା ବି ଗୋଟେ ଭଲ। ସେ ଆମର ପୋତଜାଲେ ସେଇଟା ବି ନଷ୍ଟ ହେଇଯାଏ। ମାଟିରେ ପଡିଲେ ନଷ୍ଟ ହେଇଯାଏ। ତ ସେଇଟା ପରିବେଶ ଅନୁକୂଳ ଜିନିଷ ଟା ଆଉ। ଠିକ କଥା।
ଆମ ଦେଶରେ ପୂର୍ବରୁ ବହୁତ ମାନେ ପର ହଁ ପରିବେଶ ଅନୁକୂଳ ଅନୁକୂଳ ହେଲା ଭ ଭଳି କାର୍ଯ୍ଯ ଗୁଡାକ ହେଇ ଆସୁ ଅଛି ଆଉ।
ହଁ। ଦେଖନ୍ତୁ ତା ପୁଣି କହିଲେ ଆପଣ ଆଉ ଗୋଟେ ଭି ଟାର ଯୋଉ ଜଳବାୟୁ ପରିବର୍ତ୍ତନ ହେଲା। ଅନ୍ ପେଟ୍ରୋଲ୍ ଚାଳିତ ଯାନବାହନ।
ହଁ।
ସେଟା ବି ଗୋଟେ ମୁଖ୍ୟ କାରଣ କାରଣ ତା ଦ୍ଵାରା ପେଟ୍ରୋଲ୍ ଚାଳିତ ଯାନବାହାନ ଦ୍ଵାରା ଆମର ଅ କାମ ପରିମାଣ ତା ବ-ବୃଦ୍ଧି ପାଉଛି। ତାରି ବାୟୁ ମଣ୍ଡଳର ପାଣିପାଗ ଚେଞ୍ଜ ଶରୀରର ତାର ବି କିଛି ଭୂମିକା ଅଛି।
ହଁ ଆଉ ଓଜନ ସ୍ତର କମି କମି ଯାଉଛି।
ଆଜ୍ଞା। ତ ଆପଣ କଣ ବ-ବ୍ୟବହାର କରୁଛନ୍ତି ଯାନବାହାନ?
ଉଁ,
ବୋଲେ ପେଟ୍ରୋଲ୍ ଚାଳିତ ନା ବ୍ୟାଟରୀ ଚାଳିତ?
ନାଇଁ ମୁଁ ସାଇକଲ।
ବହୁତ ଭଲ କଣ ସାଇକେଲ ଚଲେଇବା ଦ୍ଵାରା ଆପଣଙ୍କର ଅ, ବ୍ୟାୟାମ ବି ଗୋଟେ ହେଇଯାଉଚି। ଦେହ ସୁସ୍ଥ ରହୁଛି। କିଛି ଏକ୍ସସାଇଜ ବି ଆପଣ ବ୍ୟାୟାମ ବି କରିଦଉ ସେଟା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଭଲ ରହୁଛି। ଇଁ କହିଲେ ଆମରି ଏ ଆମ ଏଟା କଣ କହିଲେ? ଖଲି ଏମତି ସେମ ବୋଲେ ଅଁ, ଜାଳପତ୍ର ତ ଆମେ ଯଦି ଏଇ ବେ ନେଇବୁ ମାନେ ପେଟ୍ରୋଲ୍ ପ-ଚାଳିତ ଯାନବାହାନ କୁ ବ୍ୟବହାର ସବୁ ବନ୍ଦ କରି। ଇଲେକ୍ଟ୍ରିକ୍ ବା ବି ବିଦ୍ୟୁତ ଚାଳିତ ଯାନବାହାନଙ୍କ ଉପରେ ଧ୍ୟାନ ଦବା ତା ଦ୍ଵାରା କଣ ହବ ଆମର ଆଉ କିଛି ପରିମାଣରେ ଆମର ବାୟୁମଣ୍ଡଳ ପ୍ରଦୂଷଣଟା କମିଯିବ। ତ ସେଇଟା ଗୋଟେ ଭଲ ପଦକ୍ଷେପ ହବ। ଯେହେତୁ ଆମର ଅ, ବ୍ୟାଟରୀ ଚାଳିତ ଯାନ ବାହାନର ଅ, ଉଁ, ବୃଦ୍ଧି ପାଇଲାଣି ତ ସେଇଟା ଆମେ ଯଦି ସେଠିକି ଆମେ ମନ ସମସ୍ତଙ୍କ ପରିବର୍ତ୍ତନ କରିବା। ତାପରେ ଆମର ଯାନବାହାନ ଇଭି ର ଅପ-ଉଁ, ୟୁଜ୍ ଟା ଟିକେ ଅଧିକ ହବ।
ଆଜ୍ଞା। ଆଉ ବ ଆଉ ଆପଣଙ୍କ ନିଦ ହଉଥିବ ନା?
ହୁଁ, ନିଦ ତ ଯେହେତୁ ଆମେ ଦିନ ଯାକ ନିଜ କାର୍ଯ୍ୟବ୍ୟ ବେହଳ ଭିତ ଏ ବ୍ୟସ୍ତ ରହୁଛୁ। ତ ମାନସିକ ଚାପ ବି ରହୁଚି। ଏଥିପାଇଁ ନିଦ ଆମକୁ ନିହାତି ଦରକାର ହଉଛି। ତ ମାନସିକ ଚାପରେ ଟିକେ ନିଦଟା ଠିକ ରେ ହଉନି। କିନ୍ତୁ ମୁଁ ଚେଷ୍ଟା କରୁଛି ସକାଳୁ ବ୍ୟାୟାମ ବି କରୁଚି। ଆଉ ବହୁତ ସାରା ଉ, ବୋଲେ ବାହାରେ ଯାଇକି ଏ ଚାଲା ବୁଲା କରୁଛି। ଯେ ତେବେ ଟିକେ ନିଦଟା ଠିକ ଠାକ ହଉଛି ଆଉ। ଆପଣଙ୍କୁ?
ନିଦ ଆଉଚି ଆଉ ଆଉ ସମୟ ତ ହେଇଗଲାଣି
ଆଜ୍ଞା
ଆ ଆସନ୍ତାକାଲି କଥା ହବା।
ଆଜ୍ଞା ଆଜ୍ଞା ଧନ୍ୟବାଦ ଆପଣଙ୍କ ସହ କଥା ହେଇ ବୋହୁତ ଖୁସି ଲାଗି
ଆଜ୍ଞା।